ହଁ କଣ କରୁଛ?
ଭାତ ବସେଇଛି।
ରୋଷେଇ କରିନଥିଲ କି? ହାଲୋ। ହାଲୋ। ହାଲୋ।
ଆଉଥରେ ବଇଚି ଭାତ।
ଓହୋ। ହଉ।
ତମର କଣ ରୋଷେଇ? ତମର କଣ ରୋଷେଇ?
ହୁଁ ଭାତ, ଶାଗ ଭଜା, ଭେଣ୍ଡି ଆଳୁ ଭଜା।
ଭାତ, ଶାଗ ଭଜା। ଖାଇ ସାରିଲୁଣି?
ଭେଣ୍ଡି ଆଳୁ ଭଜା, ଆମ୍ବ ହଁ।
ମୁଁ ବି ଥରେ ଖାଇସାରିଲୁଣି।
ହୁଁ ମୁଁ ଏବେ ଆଉଥରେ ଖାଇବି ଆଉ।
ହୁଁ।
ହଁ। କ ହଁ କଣ ଆଉ?
କଁ କରୁଚନ୍ତି?
ଘରେ ସବୁ ଅଛନ୍ତି। କଣ ଆଉ କଣ କଣ କରୁଚ ସବୁ ସବୁ କୁଆଡେ ଯାଇଛନ୍ତି? ହଁ ସମସ୍ତେ ଖାଇସାରିଲୁଣି।
ଅଛନ୍ତି ସବୁ ବିିନି ଗାଧେଇକିରି ଆଇଲା ଏବେ। ସବୁ ଅଛନ୍ତି ବିିନି ଏବେ ଗାଧେଇକି ଆଇଲା।
ଓହୋ।
ହୁଁ।
ମତେ ଫୋନ କରିଥିଲ କେତଥର ମୁଁ ଏପଟେ କଥା ହଉଥିଲି ଆଉ ଉଠେଇନି।
ଉଁ ହୁଁ ସି ଟି ପାଇଁ କଣ କେତେ କଣ ପଢ଼ାପଢ଼ି ସରିଲାଣି?
ମୁଁ କିଛି ଷ୍ଟାର୍ଟ ହିଁ କରିନି। ହାଲୋ।
ହଁ।
ହଁ ମୁଁ କିଛି ଷ୍ଟାର୍ଟ ହିଁ କରିନି।
ଓହୋ ଗ୍ୟାସ୍ ଖରାପ ହେଇଥିଲା ପରା କାଲି ସଜେଇଲ? ଓହୋ ନେଟୱର୍କ ପ୍ରୋବ୍ଲେମ ହଉଛି ତମର?
ହଁ ଟିକେ ନେଟ୍ ସ୍ଲୋ ହଉଛି। କାଲି ତ ଆମେ ଦଶଟାରେ ଯାକ ଭାତ ବସେଇଲୁ ସେ ଗ୍ୟାସ୍ ସଜେଇବାକୁ ଦେଇ ଯାଇଥିଲୁ ଚୁଲା।
ହଁ।
ହାଲୋ।
ହଁ।
ସେ ଗ୍ୟାସ ସଜେଇଲୁ ଯେ ପାଆଁଶ ଟଙ୍କା।
ହଁ କଣ କରିବା ଆଉ ନଉତଛନ୍ତି କଣ ହେଇଥିଲା ଗ୍ୟାସଟା?
ସେଟା ସେ ଯୋଉ ଚୁଲା ନାଇଁ ଚୁଲା ସେ ସୁଇଚ ଗୋଟେ କାନି ନଥିଲା ତ ଲଗେଇଲୁ। ତାପରେ ସେଠି ଯୋଉ ନିଆଁ ବାହାରୁ ନାହିଁ।
ହଁ।
ହଁ ସେଇଟା ଲଗେଇଦେଲା ଯେ ସେଟା ଆଉ ଗୋଟେ ଯଉଟା ଟିକେ ନକଲିଟା ସେଟା ଏନବୋ ନକଲି ଟା ନାଇଁ ଯେ ସେଟା ବି ଯିବ। ତିନି ଚାରି ବର୍ଷ ଯେ ସେଟା ଏନଙ୍କୁ ଖାପ ଖୁଆଇଲା ନାହିଁ। ଯୋଉଟା ଅଧିକ ପଇସା ପୁରା ପିତଳଟା ସେଟା ବୋଇଲେ ଏନଙ୍କୁ ଖାପ ଖୁଆଇଲା ଯେ ସେଟା ଲଗେଇଦେଲେ।
ଓହୋ।
ହୁଁ ଇଆଡେ ଫେରେ ସେ ନଟ୍ ଯେମି ତଳେ ଲାଗୁନା ନୋଟ ସେଟା ବି ସେ ଢିଲା ଢିଲା ହଉଥିଲା
ଆ ହା।
ସେ ଜାଣିଛୁ କାଲି ସକାଳେ ତ ସୁଇଚ ଆଡେ ସବୁ ନିଆଁ ବାହାରି ପଡୁଥିଲା।
ହଁ କି?
ହୁଁ।
ଏ ହେ ଦେଖିକି ଇଏ କର।
ହଁ ପରା ଡର ଲାଗିଲା ତା ପରେ ସଜେଇ ଗଲୁ।
ହଁ। ହଁ।
କରେଣ୍ଟ ଅଛି?
ହଁ କରେଣ୍ଟ ଅଛି ତମର ଅଛି ନା ନାହିଁ?
ନାଇଁ।
ପଳେଇଛି କି କରେଣ୍ଟ?
ହୁଁ।
ଓହୋ।
କିନି
ହଁ ପରା ହଉଛି ଘଡ଼ଘଡ଼ି ଆଉ କଣ କରିବା?
ହୁଁ ହୁଁ।
ଏତେ ଜୋର ସେ ପୁରା ଘଡ଼ଘଡ଼ି ମାରୁଛି ବର୍ଷା ହେଇକି।
ଝିପ୍ ଝିପ୍ ବର୍ଷା ହଉଛି। କରେଣ୍ଟ ଆଇଲା ଆମର।
ହଁ।
ମୁ ଆଡ଼େ ଜାଣିଛୁ ସବୁ ସଫା କରିଥିଲି ଖରା କେଡେ ମାଟ ରେ ହଉଥିଲା ଯେ
ହଁ ଆ
ଶଳା ବର୍ଷା ହେଲା।
ହଁ ପରା।
ସୁଖିନାଇ ଆଡ଼େ ଆଡ଼େ ସବୁ ଟୁ ଉ ତାପରେ ସୁଜ ପଇଲା ନଅ ଶୁଖିଲେ ଗନ୍ଧ ଏ ବାହାର କଲେଜ ଯ ଆଛି ବି ନ ଏନା
କଲେଜ ତ ସରିଗଲା ଆଉ କଣ କରିବା?
ଝି ପକେଇଦେଲନି। ହ୍ୟାଲୋ।
ନାଇଁ ନାଇଁ ତ ପକେଇଥିଲୁ କି? ନାଇଁ ମୁଁ ପକେଇନି।
ଓହୋ ନାଇଁ। ନାଇଁ ନାଇଁ ପକେଇନି। ହ୍ୟାଲୋ
ହା ଓହୋ।
ପିଜି ପକେଇନାହିଁ ବିଇ ଡ଼ି ପକେଇଥିଲି ସି ଟି ପକେଇଛି।
ହଁ ମୁଁ ବି
ଉଁଠେ ପଢ଼ବ ଏକ୍ଜାାମ କେ ଜାଣେ ବାହାରେ ପଡ଼ିଲେ ତ ମୋର ବାନ୍ତି ହଉଛି ବସ୍ ରେ ଗଲେ ସେଟା ପାଇଁ ଏକ ପ୍ରୋବ୍ଲେମ୍। ଅସୁବିଧା।
ହଁ ହ ତ ନାଇଁ ମତେ ସେମତି କିଛି ନାହିଁ ଯେ
ମୁ ପାଞ୍ଚ କିଲୋମିଟର ଗଲେ ବାନ୍ତି କରୁଛି।
ହଁ
ହୁଁ
ନାଇଁ ମତେ ଟିକେ ଏତେ ହଉନି ପେଟ କେମିତି କେମିତି ହେଇଯାଇଥିଲେିଁ ହଉଛି ଆଉ
ଆଚ୍ଛା ବସରେ ବସିଲେ ତ ମତେ ମେ ଛି ସେ ଗନ୍ଧରେ
ହଁ
ଆଜି ଟିଉସନ ଯିବୁ କି ନ
ହ ପରେସନ୍ତି ଆପଣ
ଆଛ ସନ୍ଧ୍ୟାରେ ଯିବୁ
ହଁ
ଘୁଣ୍ଟ ାଟେ ନଗ କେଉଁ କେଉଁ ଗ୍ଲାସ୍ ପିଲା କି
ଏଲ କେଜିି ୟୁ କେଜି ପ୍ରଥମ କ୍ଲାସ
ଓ ହ କୁସ୍ କଲରା
କାର୍ମଲଇଙ୍ଗଵି୍ ମିଡ଼ିୟମ୍ ସ୍କୁଲ
ଓହୋ
ହଁ
ପଇସା ଠିକ ରେ ଦଉଛନ୍ତି
ହଁ ଦଉଛନ୍ତି ଠିକ୍ ରେ।
ଉଁନ ମତେ ସା ଆଜିସ୍, ହଁ।
ତପ ଯଉଛନ୍ତି ନା ପଇସା ଠିକ୍ସେ।
ଦଉଛନ୍ତି ଯେ କଣ ଦଉଛନ୍ତି, ଆଉ ଦୁଇ ହଜାର ଏକା ଦଉଛନ୍ତି।
ଆମେ କେତେବେଳେ ଯାଉଚୁ?
ଆରେ ମୁଇଁ ସାନ ବୋଲି ମତେ ଦଉଛନ୍ତି ଦୁଇ ହଜାର ଟଙ୍କା, ଆଉ ଅନ୍ୟମାନୋନେ ଆସ୍ ଛନ୍ତି ସେମାନଙ୍କୁ ପଚିଶ ତିନି ହଜାର ଦଉଛନ୍ତି, ମୋତେନ ଦୁଇ ହଜାର ଦଉଛନ୍ତି। ନେଟପା ମତେ ଭଲ ଲାଗୁନି। ଅଲଗା ଟ୍ୟୁସନ୍ ପାଇଲେ ଛାଡ଼ି ଦିଅନ୍ତି।
ହଁ।
ପାତର ଅନ୍ତର କଲା ଭଳା ନାଇଁ।
ହଁ।
ସାନ ବୋଲିକି ତାବୋଲି କମ କ୍ଲାସ ଦଉନାହାନ୍ତି, ଚାର ପାଞ୍ଚ ଲେଖା
ହଁ
ଦୁହ ଏଡ଼ଜୁ କଲି ବାହା ଦିନେ ଦିନେ ସାର ଡାକୁଛନ୍ତି ପ୍ଲସ୍ ଟୁ ପ୍ଲାଙ୍କୁ ପଢେ଼ଇ ଦେବାକୁ।
ଯାଉଛୁ।
ଦିନେ ଦିନ ଡାକୁଛନ୍ତି କେବେ କେବେ, ଥରଡା କିଥିଲେ ଯାଇଥିଲି।
ଓହୋ।
ହୁଁ। ହାଲୋ।
ହଁ।
ହୁଁ। ସବୁଠାରୁ ଛୋଟ ପିଲାମାନଙ୍କ ଠାରୁ ପଢେ଼ଇବା ଅପେକ୍ଷା ବଡ଼ ପିଲାଙ୍କୁ ପଢେ଼ଇଲେ ସହଜ।
ହଁ ଛୋଟ ପିଲାମାନାନଙ୍କୁ ଏତେ ବିରକ୍ତ ଲାଗୁଛି। ଏଟା କରରେ, ଇଏ କରରେ, ସିଏ କରରେ।
କଥା ମାନୁନାହାନ୍ତି।
ହଁ।
ବଡ଼ ପିଲା କଣ କି ବୁଦ୍ଧି ସୁୁଦ୍ଧି ଅଛି ତାଙ୍କର। ଯାହା କହିଲେ ହଁ କରିକି ଆସ କହିଲେ କରବେ, ମାନବେ। ହୁଁ।
ହଁତ, ଆଉ ନିଜର୍ ଲାଗୁଚି।
ଥରେ ସାର୍ ଡା଼କିଥିଲେ ଯେ ଉ ପ୍ଲସ୍ ଟୁ ପିଲାଙ୍କୁ ପଢ଼େଇବାକୁ ଓଡ଼ିଆ ପଢ଼େଇ ଦେଲି। ସେ ରୁଡ଼ି କି ଦବୁ, ଏ ସରି କୋଶ୍ଚିନ୍ ଆନ୍ସର ପଚାରିବୁ ବୋଲି କହିଲେ ଯେ ପଚାରଲି।
ହଁ।
ସାର୍ ବି ବୋରା ହୋଉଛନ୍ତି। କେମିଷ୍ଟ କଲେଜ ଛାଡ଼ିଦେଲି କହୁଥିଲେ ଯାଉଛନ୍ତି କଣ କେ ଜାଣି?
ତାଙ୍କର ଆନ୍ଧ୍ର ବିଡି଼ କରୁଛନ୍ତି ନା କଣ?
ହୁଁ, ଆନ୍ଧ୍ର ବିଡି଼ କରୁଛନ୍ତି। ଓ ଏସ୍ ପାଇଁ ପଢ଼ାପଢ଼ି କରୁଛନ୍ତି।
ଓହୋ। ହଉ ଆଉ କରନ୍ତୁ।
ହୁଁ।
ହଁ, ହଉ ର
ହଉ ରଖୁଛି ହେଲା।